ନମସ୍କାରେ।
ହେ ନା ପ୍ରଣାମ ବଉନି ଭଉଣୀ ପ୍ରଣାମ।
ପ୍ରଣାମ ଆଉ କଣ କରୁଛନ୍ତି?
ଏଇଠି ଟିକେ ଶୋଇଛି ଆଉ।
କାହିଁ ଆପଣଙ୍କ ଦେହ ପାଆ ଠିକ୍ ଅଛି ତ।
ହଁ ଦେହପାଆ ସବୁ ଭଲ ଅଛି ଏମିତି ଟିକେ ଗଡପଡ ହୋଉଥୁଲି ଆଉ।
ଆଉ ଖିଆ ପିଆ ସରିିଲାନି।
ନାଇଁ ଖିଆ ପିଆ ହେଇନି ହବ ଆଉ।
ନାଇଁ ଏତେ ଲେଟ୍
ଏଥି ଟିକେ ବିଳମ୍ବ ଏ ଆଜି ଟିକେ କଣ କହିଲେ ଆଜି ଟିକେ ଆମର ଆଇଁଷ ହୋଉଚି ତ ଟି କେ ବିଳମ୍ବ ହୋଇଯାଇଛି।
ଆମର ବି ଆଜି ଟିକେ ଆମିଷ ହେଇଛି। ଆଉ ତା ଦ୍ୱାରା ଲୋକ ବି ଆଜି ହେଇଚି ମାଛ ତରକାରୀ ସୋରିଷରେ ସୋରିଷ ମସଲା ଶିଳରେ ବଟା ମାଛ ତରକାରୀ।
ମୁଁ ଆମର ବି ସେଇ ସୋରିଷ ବାଟଣ ଦିଆ
ନାଇ ଆପଣ କଣ ପିଆଜ ରସୁଣ ଖାଆନ୍ତିନି। ପିଆଜ ରସୁଣ କଣ ଆପଣଙ୍କ ଘରେ ଖାଆନ୍ତିନି।
ହଁ ପିଆଜ ରସୁଣ ଖାଆନ୍ତି।
ଆଜ୍ଞା ମୁଁ ଭାବିଲି ବୋଧେ ଖାଲି ସୋରିଷ ଖାଆନ୍ତି ନା କ।
ନାଇଁ ନାଇଁ ଖାଲି ସୋରିଷ ନୁହେଁ ସୋରିଷ ମସଲା ଯୋଉ ସୋରିଷ ବାଟଣ କଣ କି ସୋରିଷ, ପିଆଜ ଆଉ ରସୁଣ ଆଉ ଟିକେ ଅଦା ଆଉ ହୋଉ
କୁହନ୍ତି ସୋରିଷ ମସଲା ଖାଇଲେ ଗ୍ୟାସ୍ ହବନି ନାଇଁ କି।
ସୋରିଷ ଏତେ କାଇଁ ଖାଇବ ତଳ ତଳ ଯୋଉ ଖଦଡାଗୁଡା ସେଗୁଡା ଫୋପାଡି ଦବ ଗ୍ୟାସ ହବନି।
ଆଜ୍ଞା ଆମର ପା ହେଇ ଘର କାମ ହୋଉଚି ତ ଆଠ ନଅଟି ଲୋକ ପଡିଚନ୍ତି ତାଙ୍କ ପାଇଁ ସବୁ ଖାଇବା ହେଲା। ଆ ସେସବୁ ଖାଇବା ବେଶ୍। ଖାଇଲେ ସବୁ ଖାଇସାଇଲେଣି ଆଉ ଏଇନା ଟିକେ ବିଶ୍ରାମ ନେବାକୁ ଆସିଲି ତ। ଭାବିଲେ ଟିକେ ବନ୍ଧୁକ ସାଙ୍ଗରେ କଥା ହେଇଯିବା ଆଉ।
ନାଇଁ ନାଇଁ ଭଲ କରିଚନ୍ତି ଏମିତି ଟିକେ ମନ ପକୋଉ ଟିକେ ମଝିରେ ମଝିରେ ଆମେ ଟିକେ ବାର୍ତ୍ତାଳାପ କରୁଥୁବା ଦୁଃଖ ସୁଖ ହୋଉଥିବା ଆଉ।
ଆଚ୍ଛା ଆଉ ସମସ୍ତେ ଖାଇସାଇଲେଣି ନାଇଁ।
ନାଇଁ କିଏ ଖାଇନାହାନ୍ତି ଖାଇବେ ଆମର କଣ କହିଲେ ଆମ୍ ଏବେ ସୋରିଷ ମସଲା ଦିଆ ଯୋଉ ପ ହୋଉଚି ମାଛ ତର ତରକାରୀ କେ ନାଇଁ ଆ ଖାଇଦବ ତାପରେ ଯ ତାପରେ ଯାହା ଖାଇବ।
ଆଜ୍ଞା ଆଜ୍ଞା ଆମର ଏବେ ଖିଆପିଆ ସବୁ ସରିଲାଣି କାରଣ ଲୋକ ପୁଣି ଆଉ ଟିକେ ଗଲେ ପୁଣି ତାଙ୍କ କାର୍ଯ୍ୟରେ ବ୍ୟସ୍ତ ରହିବେ ନା ସେଥିପାଇଁ ବେଳା ବେଳି ଆମେ ସବୁ ଖାଇଦେଲୁ ଆଉ।
ଭଲ କରୁଚନ୍ତି ଆଉ ତମେ ଖାଇସାଇଲଣି ନା?
ହଁ ମୁଁ ଖାଇସାଇଲିଣି ତାଙ୍କ ପାଇଁ ଡାଲମା କର ଥିଲି ଆଉ ଡ଼ାଲମା ଖାଲି ମାଛ ତରକାରୀ ଖାଇବେନି ନା।
ହଁ।
ତା ଧିଅରେ ବି ଦି ଜଣ ଖଣ୍ଡେ ସାଧା ବି ଅଛନ୍ତି ତାଙ୍କ ପାଇଁ ଡାଲମା କରିଦେଲି। କଲରା ଆଳୁ ଭାଜିଥିଲି ଆଉ ତାଙ୍କ ନାଗି ଟିକେ ଆଳୁ ପଖାଳ କରିଥିଲି ବଡି ଟିକେ ଚୁରିଥିଲି ଆମ୍ବ ପାଚିଲା ଆମ୍ବ ବାରି ଆମ୍ବ ଏସବୁ ସେମାନେ ଖାଇଲେ ଆଉ ସବୁ ଆ ଆଜ୍ଞା ଖା ଆଜ୍ଞା ଆଜ୍ଞା ଆପଣଙ୍କର କଣ ଖାଲି ମାଛ ତରକାରୀ ନା ଆଉ କିଛି ସମସ୍ତେ କଣ ଆମିଷ ଖାଉଚନ୍ତି?
ନା ଶୁଣନ୍ତୁ ଆମର କଣ କହିଲେ ମାଛ ଯୋଉମାନେ ଖାଉଛନ୍ତି ସେ ତ ଡାଲି ଖାଇବେନି ମାଛ ତରକାର ରେ ଆମ ଘରେ ଖାଆନ୍ତିନି। ତ ସେଇଥିପାଇଁ ଭା ଉ ଉସୁନା ଭାତ ମାଛ ତରକାରୀ ହେଇଚି ଆଉ ଯୋଉମାନେ ସାଧା ଖାଇବେ ସେମାନଙ୍କ ପାଇଁ ଭାତ ହରଡ଼ ଡାଲି ଆଉ ଟିକେ ଯୋଉ ପୋଟଳ ଆଉ ବେସନ ଆଳୁ ସେଇ ତରକାରିଟା ହବ ସାଧାରେ।
ଆମ ଛୁଆ ବି ସେୟା ଆମ ଛୁଆ ଜମା ଏଇ ଯଉ ଡାଲି ଆଇଁଷରେ ଜମା ଡାଲି ବୁଝନ୍ତିନି। ଆମ ପୁଅ ଯୋଉନ ସାଧା ହେଇଥିବ ସାଧା ହେଇଥିବ ସେଦିନ ଟିକେ ତା ପାଇଁ ଟିକେ ହଅଡ ଡାଲି କରେ ସେ ଟିକେ ଖାଏ ଆଉ। ଖାଦ୍ୟ ପ୍ରତି ଟିକେ ଧ୍ୟାନ ଦବ। ଲେ ଛୋଟ ଛୁଆ ଗ୍ୟାସ ଫାସ ହବ ବାନ୍ତି ଫନ୍ତି ହେଇଯିବ ତା ଦେହଟା ଟିକେ ଅସ୍ତୁ ଅସୁସ୍ଥ ତ।
ହଁ ହଁ ହଁ।
ଆଚ୍ଛା ହଉ ଆଉ ସବୁ ଠାକୁ ମା ଜେଜେ ସବୁ କଣ କରୁଛନ୍ତି?
ମନେ ମନା
ଆଜ୍ଞା ପୁଣି ଆଷାଢ ମାସ ଆସିଲାଣିନା। ଆଜ୍ଞା ଆଉ ସବୁ ବାପା ବୋଉ ତାଙ୍କ ସବୁ ଦିଅ ପା ଭଲ ଅଛି ତ?
ହଁ ହଁ ବାପା ବୋଉ ଦେହ ଭଲ ଅଛି। ସମସ୍ତେ ସୁସ୍ଥ ସବଳ ଅଛନ୍ତି।
ଆଜ୍ଞା ଆଜ୍ଞା ହଁ ହଁ ଶୁଣିକି ଭଲ ଲାଗିଲା ସମସ୍ତେ ଭଲରେ ଅଛନ୍ତି। ଅଷାଢ ମାସରେ ଏଇନା ମାଛି ପାଛି ଘର ଦେଖୁନା କେମିତି ବସୁଚି। ଖାଦ୍ୟ ରେ ଆସିି ବସିବ ରୋଗ ବାଗ
ଅଷାଢ ମାସ ସାରା ତ ଏଇ ବ ମାଛି ଗୁଡା ଖାଲି ବାଡୁ ବାଡୁ ହେଇକି ବୁଲିବେ ଆଉ।
ଆପଣଙ୍କର କଣ ମାଛି ଔଷଧ ପକାଉଛନ୍ତି ନା ଫିନାଇଲ ପୋଛି ଦଉଛନ୍ତି।
ନାଇଁ ନାଇ ଆମେ ଫିନାଇଲ ପକେଇ ଦେଉଚୁ ଆମର ଗୋବର ପାଣିରେ ଲିପା ପୋଛା ହଉଚି। ସକାଳୁ ସେ ବେଶି ମାଛି ପାଛି ହଉନାହାନ୍ତି।
ଗୋବର ପାଣିରେ ତ ଦାଣ୍ଡ ଫାଣ୍ଡ ପୋଛା ପୋଛି ହଉଥିବ। ଯ କିନ୍ତୁ ଘର ଏବେ ପକା ସବୁ ହେଇଗଲାଣି ସେଥିପାଇଁ ଆମେ ଫିନାଇଲ ପକେଇକି ପୋଛି ଦେଲେ ବି ମା କିଛି ବେଶୀ ହଉନାହାଁନ୍ତି ସେଥିପ୍ରତି ବି ଦିନକୁ ଦୁଇ ତିନି ଥର ପୋଛିବାକୁ ପଡ଼ୁଛି। ଘର ଦୁଆର ସଫା ନ ରଖିଲେ ପୁଣି ଆହୁରି ଜୀବାଣୁ ଏମି ତ ରୋଗ ମାଡି ବସିବ।
ହେଲେ ବି ସଫାସୁତୁରା ରଖିବାକୁ ପଡିବ ନା ନହେଲେ ରୋଗ ବାଗ ଯୋଉ ହଁ ରୋଗ ବାଗ ହବ।
କହିଲା ସବୁ ଟୋଟାଲି ପୋଛା ପୋଛି ଭିନାଇଲି ପକେଇ ସବୁ ପୋଛି ପାଛିକି ଆଉ ମାଛ ପାଛି ଏଇନା ବସୁନାହାନ୍ତି। ଛୋଟ ଛୁଆ ବୁଲୁଛି ନା ଏକରା ସେକରା ବୁଲୁଛି ଇ
ଅ ସବୁବେଳେ ତାପରେ ବି ଗୋଟେ ଛୋଟ ଚା ଖାଇବା ଜିନିଷ ପଡିଗଲେ ସେ ଖା ଉଠେଇକି ଗୋଟେଇକି ଖାଇଦେବେ ଛୁଆ। ଛୁଆ
ସେଇ ପାଟି ଭିତରେ କେତେ ଜୀବାଣୁ ଯାଇକି କେତେ ଅ ରୋଗର ସମ୍ମୁଖୀନ ହଉଛନ୍ତି।
ହଁ।
ଆଚ୍ଛା ହଉ। ଆଉ କଣ କୁହନ୍ତୁ?
ନାଇଁ ଏମିତି ସବୁ ଭଲ ଆଉ କଣ ସବୁ।
ଆପଣଙ୍କ ଘରେ ମୂଷା ଚୁଚୁନ୍ଦ୍ରା ଏଉ ଏଗୁଡା ସବୁ ଉତୁ ଦ୍ରବ କରଛନ୍ତି ନା ନାଇଁ।
ହଁ ହଁ ଚୁଚୁନ୍ଦ୍ରା ଗୁଡା ଭାରି ହେଇଗଲାଣି, ମୂଷା ଗୁଡା ବି ହେଇଚନ୍ତି। କଣ କହିଲେ ଆମର ମୂଷା ପଟି ଆଣି ପକେଇଚୁ, ସେଥିରେ ଯାହା ଲାଗୁଛନ୍ତି ବାହାରେ ନେଇ ଫୋପାଡ଼ି ଦଉଚୁ। ନହେଲେ ଆମର ଆମ ଘରେ ଗୋଟେ ବିଲେଇ ବୁଲୁଛି, ସିଏ ତ ଖାଲି ଖଟ ତଳେ ପଶି ଯାଉଚି। ସେ ବାହାରେ ବୁଲୁଛି, ଖାଇ ଯାଉଛି ଖାଲି ମୂଷାଙ୍କୁ।
ମୂଷା ଯୋଉ ହଇରାଣ କରୁଛନ୍ତି କୁହନି, ଲୁଗା ପଟା କାଟି କୁଟି ତା ଦେହରେ ଯା ଯାବତୀୟ ଜିନିଷ ସବୁ ଅଖା, ଫକା ସେ ଯୋଉ ହଇରାଣ ଏବେ ଆମ ମା ଯିଏ ସଜାଡୁଛନ୍ତି ସବୁ ସେ ଘର ଗୋଟେ ଅଛି ଆମର ଗୋଟେ ଇଏ ରୁମ, ସବୁ ଜିନିଷ ସବୁ ଅଳିଆ ଆବର୍ଜନା ରହେ। ସେ ଘର ମୂଷା ପୁରା କାଟିକି ପୁରା ଧ୍ୱଂସ ବିଧ୍ୱଂସ କରିଦେଇଛି। ତାକୁ ପ୍ରାୟ ଏକ ଘଣ୍ଟା ହେଲାଣି ମା ସଫା କରୁଛନ୍ତି। ଏନ୍ତି ସବୁ କରୁଛନ୍ତି ଚୁଚୁନ୍ଦ୍ରା ଚାରିଆଡ଼େ ଭାରି ଅସନା ମସନା।
ମୋର ବି ଗୋଟେ ଭଲ ପୋଷାକ ଗୋଟେ ନୂଆ ପୋଷାକଟେ ତାକୁ ମୂଷା କାଟି ଦେଇଛି। କଣ କହିବେ କହିଲେ?
କିଛି ଗୋଟେ ଉପାୟ କହୁନାହାନ୍ତି? କଣ ମୂଷା ମରା ଔଷଧ ପକେଇବା ନା ତାଙ୍କୁ ଏଇ ଯେ ଯେହେତୁ ସେ ଭଗବାନଙ୍କ ସୃଷ୍ଟି ତାଙ୍କୁ ମାରିବା ପାଇଁ ବି ମୋ ମାନେ ଇଚ୍ଛା ହଉନି।
ନା ନା ତାଙ୍କୁ ଗୋଟେ କାମ କରନ୍ତୁ ଜନ୍ତା ବସେଇ ଦିଅନ୍ତୁ ମୂଷା ଜନ୍ତା ତାକୁ ନେଇ କୋଉଠି ବାହାର ଜାଗାରେ ଫୋପାଡି ଦେବେ ଆଉ କଣ କରିବେ।
ଆଜ୍ଞା ହଁ ସେଇଟା ହିଁ କଲେ ଠିକ ହବ।
ହଁ, ଆଉ ଛୋଟ ଛୋଟ ମୂଷା ଗୁଡା ଯୋଉଗୁଡା ଫୋପାଡିବୁ ଆମ ଘରେ ତ କୁକୁର ଚାରି ପାଞ୍ଚଟା ଅଛନ୍ତି। ସେ ସବୁବେଳେ ରହୁଛନ୍ତି କୁକୁର ହଁ ସେଗୁଡା ତ ଏଇ ଫୋ ଫୋପାଡି ଦେବେ ଆଉ କଣ କରିବେ।
କୁକୁର ବି ଏଠି ଚାରି ପାଞ୍ଚଟା ଏତେ ମାନେ ଭୁକୁଛନ୍ତି ଯେ କଥା ବି କହି ଦଉନାହାନ୍ତି। ଭାରି ହଇରାଣ କରୁଛନ୍ତି। କଣ କରିବା, ଏମିତି ସବୁ ବିପଦର ସମ୍ମୁଖୀନ ଆମେ ହଉଛୁ ଆଉ ଦିନ ରାତି ଆଉ। ଏଇ ଟିକେ ଆପଣଙ୍କ ସାଙ୍ଗରେ କଥା ହେଲାଠୁ ଟିକେ ଭଲ ଲାଗିଲା। ଯେତେ ସାନ୍ ବ ବନ୍ଧୁ ମାନଙ୍କ ସାଙ୍ଗରେ ଗପିଲେ କେତେ କେତେ କଣ ସବୁ ଜାଣିବାକୁ ମିଳୁଛି, ସବୁ ଘର କଥା ବି ସମିସ୍ କ କଥା ଟିକେ ବୁଝା ବୁଝି କଲେ ବି ଭଲ ଲାଗୁଛି। ନିଜ ଲୋକଙ୍କ କଥା। ଆଉ ଆପଣଙ୍କ ଆଚ୍ଛା, ଆଉ କଣ ଖବର ସବୁ କୁହନ୍ତୁ ଗାଁ ଖବର କଣ?
ନାଇଁ ସବୁ ଭଲ, ଗାଁ ଖବର ବି ଭଲ। ଏଇ ବର୍ଷା ତ ହଉଥିଲା। ଆଉ ଆଜି କାଇଁ ଟିକେ ଖରା ପାଗ ଦେଇଛି ଟିକେ ଖରା ହଉଛି। କାଲି ରାତିରେ ବି ଖରା ଦାଣ୍ଡି ପଡିଥିଲା ଯେମତି ଆମ ଆକାଶରେ ଖ ଖରା ଦାଣ୍ଡି ପଡେନି? ପଡ଼ିଥିଲା ଯେ ମା ହେରିକା କହୁଥିଲେ କି ଆଉ କାଲି ବି ଦିନ ଟା ଖରା ହେବ ବୋଧେ। ହଁ, ସତ କୁ ସତ ଖରା ହେଲା ଆଜି।
ହୁଁ, ଆଜି ପୁରା ଆଜି ଖରା ଜୋରେ। ମୁଁ ପା ଏବେ ରୋଷେଇ କରୁଥିଲି ଚୁଲି ରେ ପରା, ଆଜ୍ଞା ଆଜ୍ଞା ଚୁଲିରେ ରୋଷେଇ କରୁ ଥିଲି ମୋ ଦେହ ହାତ ପୁରା ଝାଳ ବୋହିକି ପୁରା ଇଏ। ଆଜି ଜୋରରେ ଏବେ କଣ ଦି ଦିନ ହେଲା ଟିକେ ବର୍ଷା ହେଲା ତାପରେ ପୁଣି ଆଜି ଇଏ। କେତେବେଳେ ମୌସୁମୀ ବଦଳି ଯାଉଛି।
ଥଣ୍ଡା ଥିଲା।
ଥଣ୍ଡା ଲାଗୁଥିଲା ଭଲ ବି ଲାଗୁଥିଲା। ଆମ ଘର ପାଖରେ ପା ଏଠି ହୁଁ, ଏ ଖରା ଗରମ ପାଇଁ ଆମ ଘର ପାଖରେ ଅଛନ୍ତି ଆମର କିଛି ସମ୍ପର୍କୀୟ ଲୋକ। ସେ ବହୁତ ଅସୁବିଧାର ସମ୍ମୁଖୀନ ହଉଥିଲେ ତାଙ୍କ ଦେହ ହାତ୍ ଉ କୁଣ୍ଡେଇ କାଣ୍ଡେଇ ହେଇ ଘା ହେଇକି ଇଏ ସେ ସବୁ-ଉ-ଉ-ଉ-ଉ ମେଡିସ୍ ମାନେ ଡକ୍ଟରକୁ ଦେଖେଇ ସବୁ ଔଷଧ ଫୋଷଧ ଖାଉଛନ୍ତି। ଏଇ ଫୁଣି ପାଗ ଏମିତି ହେଲାଠୁ ଫୁଣି ସେମିତି ସେମାନେ ହଉଛନ୍ତିି।
ହଁ ପା ଫୁଟୁକା ହେଇଯାଉଥିବ ତାଙ୍କ ଦେହରେ ଘମିର ହେଇ ଯାଉଥିବ।
ହୁଁ-ଉଁ ଆଜ୍ଞା-ଆଜ୍ଞା, ଆଜ୍ଞା। ଏମିତି ସବୁ ଅସୁବିଧାର ସମ୍ମୁଖୀନ ହଉଛୁ ଆଉ।
ଓହୋଃ, ତାପରେ ଖରା ଦିନେ ଏ ହଉଛି ଭାରି କଷ୍ଟ ନା ଖରାଟା ହଉଚି ଯୋଉ ଆଉ ଖରା ଦିନଟା ଭାରି କଷ୍ଟ।
ଉଁ-ହୁଁ। ହୁଁ ଖରା ମାନେ ଖରା ଏତେ କଷ୍ଟ ଯେ ଲୋକ ଯୋଉ ପଦାକୁ ସବୁ ଯାଉଛନ୍ତି ସନ ଷ୍ଟ୍ରୋକ୍ ହେଇଯାଉଚି। ତା ଦେହରେ ପାଣି ବୋତଲଟେ ସାଙ୍ଗରେ ଗାମୁଛା ଟିକେ ନ ନେଲେ ଛତାଟିକେ ନନେଲେ ଲୋକ ବାଟଘାଟରେ ବି ପଡିଯାଉଛନ୍ତି। ମୁଣ୍ଡ ବୁଲେଇ ଦଉ ଛି, ଆଉ କଣ କରିବ ଅଢେଇ ଦିନ
ଅଂଶୁକାର ହେଇଯାଉଛି ଲୋକଙ୍କୁ। ହଁଅ-ଅ
ସେଥିପ୍ରତି ବି-ଇ-ଇ-ଇ ଲୋକ ଧ୍ୟାନ ଦଉଛନ୍ତି, ପୁଣି ଦଉନାହାନ୍ତି। ଏମିତି ସବୁ ଜୀବନ ଆମର ଆଉ କଣ। ଆଉ ଆପଣ, ଆପଣ ଆପଣଙ୍କ, ଆଜ୍ଞା?
ଆପଣଙ୍କ ଯୋଉ ଭାଇ, କଣ କହିଲେ ମାମୁ ପୁଅ ଯିଏ, ସିଏ ମତେ ଦୁଇ ଏଥର କରିଥିଲେ। କିନ୍ତୁ ତାଙ୍କ ପୁ କୁ କଥାଟି ଅଧାରୁ ବନ୍ଦ ହେଇଯାଉଚି। ତାଙ୍କର ପୁରା ସମୟଟା
ତାଙ୍କର ସେଠି ନଈକୂଳେ ନେଟୱାର୍କ ବୋଧେ ପାଉନି। ସେଥିପାଇଁ ବୋଧେ, ନେଟୱାର୍କ ଯୋଉଠି ପାଉନି କଟି ଯାଉଥିବ ଆଉ।
ମୁଁ କହିଲି ସ୍କ୍
ଆଉ କଣ କରିବା? ଆପଣଙ୍କ କଥା ବି ଟିକେଟିକେ ମାନେ ଲାଗୁ ଯେମିତି ନେଟୱାର୍କ ବାହାରେ ଆପଣ କଥା ହଉଛନ୍ତି। ଆଜ୍ଞା ଆପଣଙ୍କ ସାଙ୍ଗରେ କଥା ହେଇକି ତ ବହୁତ ଭଲ ଲାଗିଲା ଆପଣ ଯାଆନ୍ତୁ ଖିଆପିଆ କରିବେ। ପୁଣି ସମସ୍ତେ ଖାଉ ଖାଉ ତମର ବହୁତ ବଡ ପରିବାର ନା। ତିନିଟା ଚାରିଟା ହେଇଯିବ। ଆଜ୍ଞା-ଆଜ୍ଞା ରଖୁଛିୁ ନମସ୍କାରେ। ଆଜ୍ଞା ଆ